ହଁ।
ଶୁଭୁଛି ଆଉ କଣ କରୁଛୁ?
ମୁଁ ବସିଛି ଆଉ।
ଆଉ କଣ ଖାଇଥିଲୁ?
ମୁଁ ଖାଇନି କିଛି ଏପନ୍ତ।
ହୁଁ କାହିଁକି ସନ୍ଧ୍ୟା ବେଳେ କଣ ଖଉନା?
ଅଁ?
ସନ୍ଧ୍ୟାବେଳେ କଣ ଖାଉନି କି?
ନା ଅ ମତେ ଇଚ୍ଛା ହେଲେ ଖାଏ ନହେଲେ ନାଇଁ।
ହୁଁ। ସନ୍ଧ୍ୟାବେଳେ ସମସ୍ତେ ମାନେ ଯିଏ ବି ହଉ ସମସ୍ତେ ସେଇ ଫାଷ୍ଟ ଫୁଡ ହି ଖାଇବ ନା? ମ୍ୟାଗି ଇପି ଚାଓମିନ ପିସ୍ତା। ହୁଁ। ଆଉ କୋଉଟା ବେ ସି ଭଲ ଲାଗେ ମାନେ ମ୍ୟାଗି ନା ପାସ୍ତା ୟୁପି?
ମତେ ସବୁ ଭଲ ଲାଗେ ସବୁ ସବୁ ସବୁ।
ହୁଁ କିନ୍ତୁ ହେରା ଦେହ ପାଇଁ ତ ଭଲ ନୁହଁ ନା?
କିନ୍ତୁ ପାଟିକି ତ ଭଲ ଲାଗେ ନା?
ହୁଁ କଣ କହୁଥିଲି ନା ସେ ଯୋଉ ବସଷ୍ଟାଣ୍ଡ ନାହିଁ କି ଯୋଉ କଟକ ରେ ଯୋଉ ନୂଆ ଟର୍ମିନାଲ କୁତ ହଁ ଥରେ ଆମେ ଯାଉଥିଲୁ ପୁରୀ ହେଲା
ହୁଁ।
ପୁରୀ ଯାଉଥିଲୁ କଣ ହେଲା ନା ସକାଳୁ ଯାଇଥିଲୁ ହେଲା।
ହଁ।
ଶୁଭୁଚି ଟି?
ହଁ। ହାଲୋ।
ହାଲୋ।
ହଁ।
ଶୁଭୁଛି?
ହଁ ହଁ।
ହଁ ସକାଳେ ସାତଟା ଆଠଟା ବେଳକୁ ଯାଇଛୁ ଆମେ। ସକାଳେ ଆମେ ଛଅଟା ରୁ ପଳେଇଥିଲୁ ହେଲା କଣ ହେଲା ନା ସେଠି ସା ସାତ ଟା ନା ଆଠଟାରେ ବସିଲେ ମୋ ବସ୍ ତ ପୁରା ସୁବିଧା ହେଇଗଲାଣି ନା ପୁରା ପୁରୀ ବସ ଷ୍ଟାଣ୍ଡ ଯାଉଛି ଏଇ କଟକ ବସ ଷ୍ଟାଣ୍ଡ ରୁ କମ ପଇସା ବି ପଞ୍ଚସ୍ତରୀ ଟଙ୍କା ନଉ ଛି ପ୍ରାଇଭେଟ ବସଗୁରା କଣ ଏବେ ତ ଦେଢଶହ କରି ସାରିହେଲେଣି ପୁରା। ପ୍ରାଇଭେଟ ବସରେ ଏଇଆ କି ତମେ ଆରାମସେ ବସିକି ଯାଇପାରିବ ନା।
ହଁ।
କିନ୍ତୁ ଗଭର୍ଣ୍ଣମେଣ୍ଟ ବସ ରେ କଣ ବସିକି ଯାଇ ପାରୁଛେ କେତେବେଳେ ଠିଆ ହେଇ ହେଇ ମାନେ ସମସ୍ତେ ବ ତା ଅଛନ୍ତି ନା ଦେଖିଲେ ଶସ୍ତା ଆଉ ତମର ପଚସ୍ତୁରୀ ଟଙ୍କା ବି ନେଉଚି ସେଠି ପୁରୀ ବସଷ୍ଟାଣ୍ଡ କୁ। ହେଲା। ଯାଇଥିଲୁ ଭାରି ସକାଳୁ ଆଉ ଭୋକ କଲା ହେଲା। ସେଠି ତ କେତେ ଦୋକାନ ଦେଖିଥବୁ।
ହଁ।
ହୁଁ ଯୋଉ ଗଲୁ ଗୋଟେ ଦୋକାନରେ ଖାଇବାକୁ ଏଠି ତ ରେଟ ତ ଛାଡ ଛାଡ ଏ ଏତେ ରେଟ୍ ସେଟି ଗୋଟା ମାନେ ଟ ତରକାରୀ ତ ଆଉ ଦୁତୀୟ ଥର ମାଗିବୁ ସେମିତି କଣ ତିରିଶ ଟଙ୍କା ପ୍ଲେଟ ଥାଏ ଚାଳିଶ ଟଙ୍କା ପ୍ଲେଟ ଥାଏ ସବୁଟି ନା ନାଇଁ?
ହଁ।
ହଁ ସବୁଠି ତରକାରୀ ମାଗିଲେ ପଛରେ ଦିଅନ୍ତି ନା ନାଇଁ?
ହଁ ହଁ।
କିନ୍ତୁ ତାଙ୍କର ତରକାରୀ ନାଇ ସେ ମାନେ ଗୋଟେ ଡଙ୍କି ଦେବେ ମାନେ ଫୁଣି ପାଞ୍ଚ ନା ଦଶ ତୁ ଏକ୍ସ୍ରା ନଉଚନ୍ତି ଜାନଚୁ ତ।
ମୁଁ ଜାନନି।
ହଁ ମୁଁ ତ ଖାଇଥିଲି ଦଶ ଟଙ୍କା ଏକ୍ସଟ୍ରା ନେଲେ ଆହୁରି ତରକାରୀ ପାଇଁ କା ଫୁଣି ବରା ନା ଉ ଏମିତି ଉପମା ମୁଁ ଆଣିଥିଲି ହେଲା। ଉପମା ଆଣିଥିବି ଉପମା ବୋଧେ କଁ ମୁ କହିଲି ବାସି ଉପମାଉରା ହେଲା ବାସି ପୁରା ଦେଇ ଦେଇଛନ୍ତି। ଏମିତିଆ ସ୍ମେଲ ହଉଥାଏ। ସେମାନେ କେତେ ଗୁଡା କରିଦେଇଥାନ୍ତି ତସଲାରେ ତସଲାଏ ହେଲା। ଆରେ ମୁଁ ଯାଇକି ଥରେ ଖାଇଲି ନସିଆ ଲାଗିଲା ହେଲା।
ହଁ।
ବାସିଆ ଲାଗିଲା। ତାପରେ ମୁଁ ତାଙ୍କୁ ନେଇକି ଦେଖେଇଲି, ମୁଁ କହିଲି ଏରା କଣ ବାସିଆ ଲାଗୁଚି ଆଜିର ନୁହଁ? ସେ କହୁଛି ନାଇଁ ନାଇଁ ଆମର ଆଜି ହେଇଛି। ତାପରେ ସିଏ ଟିକେ ଟେଷ୍ଟ କଲେ, କହିଲେ ହଁ ହଁ ବାସିଆ ଲାଗୁଛି ଆଉ ଭୁଲରେ ବୋଧେ ପିଲା ର ରଖି ଦେଇେଇଛନ୍ତି ଆଉ, ଭୁଲରେ କିଏ ପିଲା ରଖିବେ ଏଇଟା।
ହୁଁ, ସେ ଜାଣି ଶୁଣିକି କାଲେ କଣ ଆ ଜା ଶୁଣି ସେଇଆ କହିଦେଲେ ମୁଁ ଭୁଲରେ ରଖିଦେଇଥିଲି ଆଉ।
ହଁ ହଁ। ତାଙ୍କର ଲସ୍ ହବ ନା, ସେଥିପାଇଁ ଇ କହିଦେଲେ ନା କଣ ଭୁଲ ରେ ଜାଣିନାହାନ୍ତି ପିଲା ରଖିଦେଲେ ଆଉ। ଯିଏ ନ କହିଲା ଖାଇଲା ଖାଇଲା ଆଉ କଣ ନାଁ।
ହଁ।
କହିବ ସବୁଠି ମୁହଁ ଖୋଲିକି ନାରେ।
ହୁଁ।
ହୁଁ ବାସିଆ ଲାଗୁତୁନି ଏରା ବାସି ଜିନିଷ ତମେ କଣ ପାଇଁ ତମେ ତ ମାନେ ଠିକ ପଇସା ନଉଛ ହଁ କଣ ତମେ କଣ ଫ୍ରି ରେ ଦଉଛ ପଇସା ତ ପୁରା ଅଧିକ ନଉଛ କାହିଁ ଭଲ ଖାଦ୍ୟ ନ ଦବ।
ପଇସା ନେଲା ବେଳକୁ ନେଇଯାଉଛ ଅ ଅ ଅଧିକ ଏତେ ପଇସା। ପୁଣି ଭଲ ଜିନିଷ ନଦେଇକି କଣ ବାସି ଫାସି ଜିନିଷ ଦବ।
ହଁ ବାହାରେ କଣ, ବରା ଗୋଟାକ ପାଞ୍ଚ ଟଙ୍କା। ଏମିତି ପାଞ୍ଚ ଟଙ୍କା, ଦି ଟଙ୍କା, ତିନଟଙ୍କା ସେଠି ତ ଅଧିକ। ସାତ ଟଙ୍କା ନାଁ ଆଠ ଟଙ୍କା, ଛଅ ଟଙ୍କା ନା ସାତ ଟଙ୍କା ଏ ନେଇଥିଲେ ସେତେବେଳେ।
ବଡସା ବଡ ସାଇଜ ନାଁ ଛୋଟ ସାଇଜର ବରା।
ଯେମତି ପାଞ୍ଚ ଟଙ୍କିଆ ବାହାରେ ସେମିତି ଆ।
ହଁ ଅ।
ହଉ ଭିତରେ ତମେ ଘର ବଡା ଦଉଛ, ନ ହଉଛ କିଛି ନାହିଁ ଯେ ମାନ ଭଲ ଖାଦ୍ୟ ଦବ ନା ନାଇଁ ଲୋକଙ୍କୁ। ପୁଣି ତରକାରୀ ତ ବସ ଟିକେ ନବ ତାକୁ ବି ଦଶ ଟଙ୍କା।
ହଁ ତାଡୁ ଭଲ ତ ବାହାରେ ଖାଇଦବ ଭଲସେ।
ସେଇଆ ବାହାରେ ଖାଇଦବା ବେଟର ଆହୁରି। ଯେମିତି ମୁଁ ତାଙ୍କୁ ନେଇ ଦେଖେଇଲି ସେ ନୁହଁ, ହଁ ସେ ପ୍ଲେଟ୍ ଟା ନେଇଗଲେ ହେଲା ମତେ ଆଉ ଦେଇଦେଲେ ବରା ମତେ ଟିକେ ଉପମା ଭଲ ଲାଗିଲା ଆଉ। ଉପମା ତରକାରୀ ମୁଁ ଉପମା ତରକାରୀ ପାଇଁ ମାନେ ଖାଇବା ଭଲ ପାଏ ବୋଲି ଆଣିଥିଲି ଦେଖିଲା ବେଳକୁ ତୁ ତ ବାସି ଉପମା ଘର ତାପରେ ମ ସେମାନେ କହିଲେ ହଉ ହଉ କିଛି କୁହନି ଭୁଲ ରେ ପିଲା ଦେଇଛନ୍ତି। ମୋ ଆଖି ମାନେ ମୁଁ ଯେ ଦେଖିଲି ସେମାନେ ନେଇକି ଭିତରେ ଥୋଇଦେଲେ ହେଲା। ମୁଁ ଆସିବା ପରେ ବି ତାକୁ ଆଣି ପୁଣି ବାହାର ଥୋଇଦେଇଥିବେ ନାରେ କିଏ ଜାଣିଲା।
ହଁ।
ହୁଁ। ଖାଇବାକୁ କାଇଁ ଭଲ ଦବନି ଲୋକ ପଇସା ଦଉଛନ୍ତି ଠିକ ତାଙ୍କୁ ସେଇ ହିସାବ ରେ ଖାଇବାକୁ ଦବ।
ହଁ।
ପ୍ରାୟ ଲୋକ ତ ସେଠି ଖାଉଛନ୍ତି, ଯାହାର ପଇସା ଅଛି ସେ ଖାଉଛନ୍ତି ଅଧିକ ପଇସା। ସେ ଏଠି ମାନେ ଗରିବ ଲୋକ ଗୋଟେ ଗରିବ ଲୋକ କଣ ଖାଇପାରିବ ଏତେ ପଇ ନଉଛନ୍ତି ବହୁତ ପଇସା, କେ ତେ ଦୋକାନ ତା ଭିତରେ ହେଇଗଲାଣି, ହଁ।
ସୋଠୁ ଅଧିକ ପଇସା ରେ
ହଁ ମିଲ୍ ବି ସବୁ ମିଳିଯାଉଛି, ଏବେ ମାନେ ଚିକେନ ଥାଳି, ମାଛ ଥାଳି ମାନେ ସବୁ ବାଆରେ ଦେବି ଆଇଁଷ ମାନେ ସେଠି ଆଭେଲେବୁଲ୍ ପୁରା।
ହଁ ଲୋକ ହଉଛନ୍ତି ନା ବସରେ ଲୋକ ବସ ଜ ସବୁବେଳେ ଲୋକ ଲୋକ ଖାଉଛନ୍ତି ବୋଲି ତ ହଉଛି।
ହଁ, ଯୋଉପଟେ ପ୍ରାଇଭେଟ ବସ ପୁରା ବାହାରୁନ କି ଏପଟେ ତ ମୋ ବସ ବା ସେପଟେ ଯୋଉ ଖାନନଗର ସାଇଡକୁ ଗୋଟେ ପ୍ରାଇଭେଟ ବସ୍। ବାଚି ହେଲା ସେଇ ଲାଷ୍ଟ ଆଡକୁ ଗୋଟେ ଗାଡିରେ ନେଇକି ଆଉଛି ଖାଇବା ବୋଧେ। ହେଲା ସିଏ କିନ୍ତୁ ଭଲ ପ୍ରାଇସ୍ ନଉଛି ତାର ଥାଇକି ତିରିଶ ଚାଳିଶ ଟଙ୍କା ପ୍ଲେଟ ସେଥିରେ ଭାତ ଡାଲି, ଭଜା, ଚଟଣି, ସବୁ ଦିଏ। ଭଲ ନାଇଁ ଲୋକ ହେ ହଁ ମୁଁ ଥରେ ଖାଇଥିଲି ଭଲ ଲାଗୁଥିଲା ତ। ମୁଁ ଯାଇଥିଲି ସ ମୁଁ ସ୍ନାକ୍ସ ଆଇଟମ ଖାଇଥିଲି ମାନ ଭାତରେ ଲୋକ ନଉଛନ୍ତି କି ଦେଖାଯିବନି। ହଁ ଲୋକ କଣ ଚାହୁଁଛନ୍ତି ପଇସା ଗଲେ ଯାଉ ଖାଇବା ଭଲ ହଉ ନା ଯଦି ତମେ ଖାଇବା ଭଲ ହେଇଥିବ ପଇସା ବେକାର ଲୋକଙ୍କୁ ପରେ ଯଦି ତମେ ଭଲ ଖାଦ୍ୟ। ଦେଇଦବ ଲୋକ କଣ କରିବେ ଆଉ ଯେତେବେଳେ ବି ସେ ଜାଗାକୁ ଯିବେ କଣ ସେଇଠୁ ଯାଇି ଖାଇବେ ନା।
ହଁ।
ହୁଁ। ଥରେ ଖରାପ ଖାଦ୍ୟ ଦେଲେ ଲୋକ ଆଉ ଦିତିୟ ଥର ଯିବେ କି କେବେ ନାଇଁ ଆମକୁ ଖରାପ ହେ ଭଲ ଲାଗୁନଥିଲା ଆଉ ଖାଇବ। ଗୋଟେ ଟ୍ରାଇ କରିବା ନା।
ହଁ।
ହୁଁ ଆଉ ଆ ପୁରୀ ତ କହିଲୁ ଏମତି କୋଉ ବର୍ଷ ଅଛି ମାନେ ର ରଥଯାତ୍ରା ହେଇଛି ହେଲା ହାଲୋ ଶୁଭୁଚିଟି। ହଁ। ମାନେ ଏମିତି କୋଉ ବର୍ଷ ଅଛି ରଥଯାତ୍ରା ହେଇଛି କିନ୍ତୁ ମାନେ ଲୋକ ଯାଇନାହାନ୍ତି ପୁରୀକୁ କହିଲୁ?
କୋରୋଣା
ହଁ କୋରୋନା ଟାଇମରେ ହିଁ ମାନେ ସେଇ ମାନେ ସେଇ ଗୋଟେ ବର୍ଷ ବଧେ ଏମିତି ହେଇଥିଲା ନା କଣ? ମାନେ ଲୋକ ପୁରୀ ଯାଇନଥିଲେ ଏମିତି କେବେ ମାନେ ଠାକୁରଙ୍କ କଣ ଥିଲା ଗୋଟେ ଆଉ ନା ନହେଲେ କୋଉ ବର୍ଷ ପୁରୀରେ ଫାଙ୍କା ପାଇବୁତ ପୁରୀରେ।
ରଥଯାତ୍ରା ଯାହା ହଉ ଚନ୍ଦନ ଯାତ ଯାତ୍ରା ହଉଛି କେତେ କଣ ହଉ ଲୋକର ସବୁଆଡୁ ଲୋକ ସବୁଠି।
ହଁ, ଯୋଉ ଚାପ ଖେଳବି ହଉଛି ନା। ଚାପ ଖେଳିବା ବେଳେ ବି
ହୁଁ, ମୁଁ ଯାଇଥିଲି ଆର ବର୍ଷ ଚାପ ଖେଳ ଗୋଟେ ବର୍ଷ ଯୋଉ ଦେଖଉଥିଲା କି ଚାପ ଖେଳ ବେଳେ ଜଣ ଗୋଟେ ସ୍ତ୍ରୀ ଲୋକ ଦିହରେ ନିଆଁ ଲାଗିଗଲା। ଚାପ ଖେଳବେଳେ ସେଇଟା ନା ଆଉ କଣ ନା ଚନ୍ଦନ ଯାତ୍ରା ବେଳେ।
ନା ଚାପଖେଳ ବେଳେ କିନ୍ତୁ ଯୋଉ ବାଣ ଲଗଉଥିଲେ ସେ କଣ ବାଣ ହ ନଥିଲେ କଣ ଥିଲା ଗୋଟେ ଭଲ କି ଖରାପ ଖରାପ ଥିଲା କି ଛିଟକା ମାରିକି କି ସମସ୍ତଙ୍କ ଉପରେ ଲୋକଙ୍କ ଉପରେ ନିଆଁ ପଡିଗଲା।
ହୁଁ ଦେଖ
ତାପରେ ଏଥରକ କଣ ଥିଲା ଏଥ ବଣ କଣ ଥିଲା ଲୋକ। ମାନେ ଲୋକ ଯୋଉ ମାନେ ଯୋଉ ଜାଗାରେ ଅଛି ସେମାନେ ପୁରା ଫା କା ଯେଗା ଯାଇ ଫୁଟେଇବାକୁ କହିଥିଲା
ହୁଁ ଲୋକଙ୍କ ଦେହରେ ପଡୁଛିନା କଣ?
ସବୁ ହଁ ଲୋକ ଦେଖିବାନି କା ଦେ କଣ ହେଇଯିବ ପୋଡି ପାଡି ଯିବ ଦେହ ହାତ
ହୁଁ ସେ ବର୍ଷ ପୁଣି ପୋଡିଗଲେ ନା କେତେଜଣ ବାଣ ଫୁଟିଲା ଯେ ଆଉ
ହୁଁ ହଁ ସେ ନିଆଁ ଯୋଉ ପୋଡ଼ିଗଲା ଉପର ସବୁ ପୋଡିଗଲା।
ହଁ ଆର ବର୍ଷ ଯାଇଥିଲ ଚାପ ଖେଳ ଦେଖିବାକୁ ସେ ଯୋଉ ସେ ଯୋଉ ପୋଖରୀରେ ହଉଛି ସେଇଟା କଣ ସେ ପେଖାରି
ନରେନ୍ଦ୍ର ପୋଖରୀ
ନରେନ୍ଦ୍ର ପୋଖରୀ ହଁ। ସେଇଠୁ ପୁରା ମାନେ ମନ୍ଦିରଠୁ ଠାକୁର ବାହାରିକି ହେଇଗଲେ ମାନେ ଭାବୁଥା ଏଇଠୁ କେତେ ବାଟ ତଥାପି ଦି କିଲୋମିଟର ହବ ବୋଧେ ନା କଣ ନା?
ନା ମ ଅଧା ହବ। କଣ ଅଛି ବସ୍ ଟାଣ୍ଡକୁ ଦି ତିନି କିଲୋମିଟର ହବ ନା?
ହୁଁ ଲୋକ ଚାଲି ଚାଲି ପୁରା ଯାଉଛନ୍ତି ଠାକୁରଙ୍କ ପଛେ ପଛେ ଆଉ ସେ ପୋଖରୀରେ ଚାଲିଲା ଯେତେବେଳେ ଚାପ ମାନେ ଯୋଉ ଠାକୁର ଯୋଉ ବୁଲିଲେ ବଢିଆ ଲାଇଟ ସିଷ୍ଟମ ହେଇଛି ଦେଖିବାକୁ ବଢିଆ ଲାଗୁଥିଲା ନା।
ହୁଁ ଆଗେ ନଥିଲା ଏବେ ହେଇଯାଇଛି ସବୁ ନୂଆ କାମ ନ ହେଲେ ଆଗେ ସେମତି ଅନ୍ଧାର ଥିଲା। ମୁଁ ଛୋଟବେଳ ଯାଇଥିଲି ପୁରା ଅନ୍ଧାର ଥିଲା ମାନେ ପକ୍କା ଯୋଉ ଜେଗା ସେ ଜାଗା ବି ପକ୍କା ସବୁ ଇଏ ଟାଇଲି ଫାଇଲି କିଛି ପଡିନଥାଏ ସେତେବେଳେ ଯେମତି ଖଦ୍ରା ମଦ୍ରା ଏମିତି ଲେ ଏବେ ତ ସବୁ ପକ୍କା କରିଦେଇକି ଲାଇଟ୍ ଫାଇଟ ଲଗେଇ ଦେଇଛି ମାର୍ବଲ ଟା ମୁ ମୋଟା ମୋଟା ଇଏ ମାର୍ବଲ ପଡଛି
ହଁ।
ମାନେ ଖଦ ଖଦରା ଥିଲା ଆଗେ ଏମିତି
ହୁଁ ଆମେ ସବୁ ବସିଥିଲୁ ଗୋଟେ ସାପଟେ ଆସି ପୋଖରୀରେ ବାହାରିଲା ଉଠି ଆସିଲା ପୁରାରେ ଉପରକୁ ସମସ୍ତେ ଉଠିକି ଦଉଡିଛନ୍ତି
ସେ ପୋଖରୀରେ ଅଧିକ ସାପ ପା।
ହୁଁ ମୁଁ ସେଇ ଗୋଟେ ସାପ ଦେଖିଥିଲି ସେ ତ ଉଠି ଆସିଲା। ସମସ୍ତେ ସେଇ ସାଇଡରେ ଯେଉଁମାନେ ବସିଥିଲେ ସବୁ ଉଠିକି ଦୌଡିଲେ।
ତାରି ଭିତରେ କେତେ ସାପ ସବୁଥିବେ ନା ଆଉ
ହୁଁ ପୋଖରୀ ମାନେ ତ ସାପ ରହିବେ ନା ନା?
ହଁ।
ହଉ ହଉ ରଖୁଛି ଆଉ।
ହଁ।
ହଉ।
ହଉ।